ହାଲୋ
ହାଲୋ ହଁ।
ଉଁ। କିଏ କରିଛିଲା?
ନାଇଲୋ ବସିଥିଲି। କଣ କରୁଥୁଲୁ ତୁ କଁ?
ଶୋଇଥିଲି ଲୋ।
ଅ ହଁ କଣ ଖାଇକି ଶୋଇଥି
ନାଇଁ ଏବେ ଭାତ ଖାଇଲି ଆଉ ଶୋଇଥିଲି। ଗଡୁଥିଲି ଲୋ। ଶୋଇ ନଥିଲି ଯେ
ହଁ ହଁ। ଆଉ କେତେବେଳେ ଉ ଉଠିଲୁ କଣ କହ?
ଆଜି ମୁଁ ଆଟଟା ଅଧାରେ ଉଠିଲି।
ଏତେ ଲେଟ୍ ଏ-ଏତେ ବିଳମ୍ବରେ।
ବିଳମ୍ବ ସବୁଥିରେ ସକାଳୁ ଟ୍ୟୁସନ ଯାଉଥିଲି ନା ଜଲଦି ଉଠୁଥିଲି ଆଜି ତ ଶୋଇଚି ପଡିଚି ପଡିଚି ଆଟଟା ଅଧାରେ ଉଠଲି ଆଉ।
ଯାଇନୁ କି ଆଜି?
ନାଇଲୋ ଏବେ ସକାଳୁ ସ୍କୁଲ୍ ଯିବେନା ସେମାନେ।
ହଁ ହଁ ବିଦ୍ୟାଳୟ।
ହୁଁ ବିଦ୍ୟାଳୟ।
ହଁ ଆଉ କଃ ତାପରେ କଣ କଲୁ?
ତାପରେ କଲି ଆଉ ଖାଇଲି ଖାଇକି ତ ଏଇ ମୋବାଇଲଟା ଦେଖୁଥୁଲି ଗଡିଲି ନହଲେ କଲ୍ୟାଣୀକୁ ଫୋନ କରିଥିଲି କଲ୍ୟାଣୀ କହିଲା ନାଇଁ ଆଉ ଏବେ କଥା ହେଇହବନି ପରେ ମୁଁ ଫୋନ କରିବି କଥା ହବା କହିଲା ହଁ କହିଲି କାଟିଲି ଆଉ।
ହଁ ସିଏତ କେତଳେ ସିଏ ତାର ତ କେତଳେ ସମୟ ନଥାଉଛି।
ଏମତି କହିଲା ଯେ ରଖିଲି ମୋବାଇଲ ଦେଖୁଥିଲି ନାଇଁ ନାଇଁ ସୁମିକୁ ଫୋନ କରିବି ହବ ବୋଲି କଥା ହେବି କହିଲି ଆଉ ଫୋନ କଲି।
ହଁ ହଁ। ଆଉ କଣ ଖାଇଚୁ କ?
ମୁଁ ଭାତ ଆଉ ପୁ-ମାନେ ଗରମ ପଖାଳ ଆଉ କଲରା ଆଳୁ ଭଜା।
ହଁ ହଁ।
ତୁ କଣ ଖାଇଛୁ?
କଣ?
ତୁ କଣ ଖାଇଛୁ?
ସବୁଦିନର ଆଉ।
ରୁଟି ରୁଟି।
ରୁ ଟି ଆଳୁ ଭଜା ଥିଲା।
ଓହୋ। ଆଉ ରୋଷେଇ କଣ?
ବି ବୋଲି ଭାବୁଛି ଏବେ।
କୁଆଡ଼େ ଲୋ?
ମୁଁ ମେଟ୍ରୋ।
କୁଆଡ଼େ ଯିବୁ?
ଏମିତି ତ ଯିବି ବୋଲି ଭାବୁ ଚି।
କଣ ପାଇଁ?
ସେଇଠି କଣ? ସେଇଠି କଣ କିଏ କ୍ୟାସିୟର ପୋଷ୍ଟରେ ବୋଧେ ରଖିଦେଇ ପାରନ୍ତି।
କହୁଥିଲେ କି?
ହଁ।
ତାର କାମ କଣ?
ସେ ଯୋଉ ବିଲ୍ ଫିଲ୍ କା ଟୁଚନ୍ତି।
ଓହ।
ହୁଁ କି ସେଇଟା ରହିବା ପାଇଁ କି କେଜାଣି କଣ?
ହଉ କଥା ହେଇଯିବୁ ଏବେ
ହଁ ସେଟା ପାଇଁ ମୁଣ୍ଡ କୁଣ୍ଡଉଥିଲି।
ହଁ ହଁ।
ହଁ।
ଆଉ ସିଦ୍ଧି ସ୍କୁଲ ଯାଇଚି?
ହଁ ଯାଇଚି।
ହୁଁ-ହୁଁ।
ହଁ ହଁ।
ଅ ବାବା କଣ କରୁଚନ୍ତି?
ବାବା ଯାଇଚନ୍ତି ଲୋପସେ।
ଓ ହଁ।
ହଁ ଆଉ କଣ କହ ତର ର ଇଏ ତୋ ସହିତ ଯୋଉମାନେ ରହୁଛନ୍ତି ସେମାନେ।
ଅଛନ୍ତି ଜଣେ ଅ ଗୋଟେ। ଫେର କାମ ବୁଝିବାକୁ ଯାଇଥିଲା ଯେ ତାକୁ ଆଜିଠୁ ଆସିିକି କହିଲେ ଯେ ସେ ଆଜିଠୁ ଯାଇଛି।
ଆଉ ଜଣେ ଦୋକାନ ଯାଏ। ହଁ ଆଉ ଜଣେ ଗୋଟେ ଦୋକାନ ଡ୍ରେସ୍ ଦୋକାନ ରେ ଅଛି ସିଏ ଯାଇଛି। ଆଉ ଜଣେ ଆଉ ମୁଁ ଏଇଠି ଅଛୁ ଆଉ।
ହଁ ହଁ। ସେଟା ଆମ ସାହିରେ ବୁଲୁଛନ୍ତି।
କଣ?
ନାଇ ସେ ହନୁମାନ ଚାଳିଶା ପଢୁଛନ୍ତି।
ହଁ ହଁ।
ସେ ବୁଲି ବୁଲି ପଇସା ମାଗୁନାହାନ୍ତି ତ।
ହଁ ଲୋ ଜାଣିଛି।
ସେ କଣ ମନ୍ଦିର ପ୍ରତିଷ୍ଠା ପାଇଁ ମାଗୁଛନ୍ତି।
ହୁଁ ହୁଁ।
ହଁ। ଆଉ କଣ କହୁ କଣ ଆ ରୋଷେଇ ହେଇଛି ନା ହେଇନି।
ହେଇସାରିଲାଣି ଲୋ ମା ସେମାନେ ଯାଉଛନ୍ତି ନା ଦଶଟା ବେଳେ ନଅଟା ଅଧେରୁ ଯାଉଛନ୍ତି। ତ ସେଥିପାଇଁ ଉଠିଲେ। ଗରମ ଭାତ ରୋଷେଇ ହଉଛି ।
ଓହୋ। କଣ କଣ ରୋଷେଇ ହେଇଥିଲା।
ଆଜି ଆମର କଲରା ଆଳୁ ଭଜା କରୁଛୁ ଡାଲି କରୁଛୁ ଭାତ କରୁଛୁ।
ହୋଉ ଏତିକି ଏକା।
ହଁ ଲୋ ସେ ଡାଲି ଭଜା ବି ବାଇଚାନ୍ସ କେବେ କରୁଛୁ ନହେଲେ ଗୋଟେ ଆଇଟମ ହିଁ ଖାଉ।
ହଁ ହଁ।
ଘରେ ରହିଲେ ସିନା । ଶାନ୍ତିରେ ଖାଇବୁ ଆଉ ଏଇଠି ଦେଖୋଉଛ ଆମେ ପିଲା ଛୁଆ ଆଉ ଖର୍ଚ୍ଚ ଏତିକି। କଲେ ହବ।
ହଁଲୋ।
ହଁ।
କିଏ ଲୋ କଣ କହୁଛି।
ନାଇ ଲୋ ସେପଟେ ତାଙ୍କର କଥା ହଉଛନ୍ତି ଟିକେ ସାଇ ଭଳିଆ ତ।
ହୁଁଉ।
ମୁଁ ବି ତମର ଯେମତି ତମର। ସାଇ ଭାଲିଆ ହୋଇନି ସେମ୍। ସିଏ ସିଏ କଥା ହଉଚ ଏମିତି କଥା ହଉଛନ୍ତି ଆଉ।
ନେଟୱାର୍କ ପାଉଛି ସେଠି।
ହଁ ପାଉଛି ତ ତମ ପଟେ ହିଁ ନେଟୱାର୍କ ପାଉନି।
ହଁ। ନାଇଁ ବା ଏବେ ମୁଁ ଫୁଲବାଣୀ ସାହି ସେଦିନ ଯାଇଥିଲି ସେପଟେ ବି ପୁରା ନେଟ୍ ସ୍ ଲୋ ମାନେ ପାଉଚି ନେଟୱ।ର୍କ କିନ୍ତୁ ପୁରା ସ୍ଲୋ ।
ହଁ ହଁ ।
ସେପଟେବି ଆଉ ତୋର ଭଉଣୀ
ସିଏ ଗଲା ଭୁବନେଶ୍ଵର ଆଜି ଗଲା। ସେ ସେଠାରେ ରଉଥିଲା ଏଇ ଯୋଉ ନର୍ସ ଟ୍ରେନିଙ୍ଗ୍ ନେଲା ନର୍ସ ଟ୍ରେନିଙ୍ଗ୍ ନେଇକି
ତାଙ୍କେ ଜି ଏନ୍‌ ଏମ୍ ପରେ ଜି ଏନ୍‌ ଏମ୍ କହୁଥିଲ।
ହଁ ଏମିତି ନର୍ସ ଟ୍ରେନିଂ ହି ନଲେ ବୁଝିଲୁ।
ଓ ହୋ।
ହୁଁ।
ତୁ କହିଁ କଲୁନୁ ଜି ଏନ୍ ଏମ୍‌?
ଏମା ନାଇଁ ନାଇଁ ନାଇଁ ନାଇଁ ମୁଁ ପେସେଣ୍ଟ ଦେଖିଲେ ମୁଁ ପଡ଼ି ଯିବି ମୁଁ ଟିକେ ରକ୍ତ ଦେଖିଲେ ବି ମୁଁ କେମିତି ହେବି ଜାଣିଛୁ ତ।
ଜାଣିଛି।
ମୋର ସାହସ ସାହସ ନାହିଁ ମେଡିକାଲ ବିଷୟରେ ମୋର ସାହସ ନାହିଁ ଏକା ଗୋଟେ ରୋଗୀ କୁ ଦେଖିଲେ ସେଇଯେ ସେତା ପାଇଁ ତ ମୁଁ କଲିନି ଏକା ।
ମୁଁ ବି ସେମିତି ଏକା ଲୋ । ନହେଲେ ମୁଁ କରିନଥାନ୍ତି କି? ଜି ଏନ୍‌ ମ।
ହୁଁ।
ହଁ। ଆଉ କଣ କ କଣ କରିବୁ ଆଉ ଆ ଯାଇଥିଲୁ ପରା କୁଆଡ଼େ? କାଲି ।
କାଲି ଟ୍ୱିସନ୍‌ ଯାଇଥିଲେ ଯେ ସେ ହଁ କୁହୁ ଘରକୁ ଯାଇଥିଲେ ଯେ କୁହୁ ଘରେ ନାଇଁ ଆଉ ସେ ଟିଉସନ୍ କରିବିନି ବୋଲି କହୁଛି ସାର୍ ମ୍ୟାଡାମ ବାଧ୍ୟ କଲେ ହେଲେ ତାକୁ କରେ କରେ କରେ ବୋଲି ସେ ନାଇଁ ମୁଁ ବାବା ପାଖରେ ଏକା ପଢିବି ବାବା ପାଖରେ ଏକା ପଢିବି କଇଲା।
ଏବେ ତାହଲେ କେତେଟା ଗୋଟେ ଏକା ଯାଉଛି।
ଗୋଟେ ଗା ରାଜା ଟ
ହୁଁ ହୁଁ । ଆଉ କାଲି କଣ ଅ-ଅ-ଅ-ଅ ଯାଉ ଥି କାଲି କୁଆଡ଼େ ବୁଝିକି ଆଇବୁ କହୁଥିଲୁ?
ହଁ ପୋଷ୍ଟାଲ ପଟେ ଗୋଟେ ହେଇଥିଲା ଯେ ସେଟା ସେମାନେ ମୁଁ ଆଉ ସେ ଦୀପା ମଡ଼ାମ୍ ଘରକୁ ଗଲି ଯେ ରହିଗଲି ସେଠି ଟିକେ ଲେଟ୍‌ ଟାଇମ୍ ଯେ ତ ଏପଟେ ସେମାନେ ଛଅଟା ବେଳେ ଆଇବା ପାଇଁ କହିଥିଲେ ଯେ ତାପରେ ମୁଁ ସିଆଡ଼େ ଯାଇକି ଆଇଲାବେଳେ ମାନେ ମାର୍କେଟ୍ ପଳେଇ ଆସିଥିଲେ।
ହ ହୋ ହଉ ହଉ ହଉ ଠିକ୍ ଅଛି।
କଣ ଟ୍ୟୁସ ଆ ମଝିରେ ଘର ପାଇଁ ଟେନସନ୍ ହେଲା ବେଳେ ଏବେ ଆଉ ଟ୍ୟୁସନ୍ ପାଇଁ ଟେନ୍ସ।
ହଁ ଘରେ ଟ୍ୟୁଉସନ୍ ନହେଲେ ଭଡା କେମିତି ଦବୁଚି। ଘରେ ପଠଉଚନ୍ତି
ମୁଁ ମାଗୁନି।
ନାରେ
ଆ
ହଁ ହଁ। ହ
ହ
ହଁ ପରା କଣ କରିବା? ହଉଚି ସେ କ୍ୟାଉଁ କଣ ସେପଟେ ଖରା ହେଇଚି ନା ମେଗୁଆ ହେଇଚି? ଖରା ହଉଚି।
ହୁଁ ହୁଁ।
ହୁଁଉଁ ଆଉ ଅଞ୍ଜଳି କଲ୍ କରିଥିଲା? କଥା ହେଇଥିଲ ଅଞ୍ଜଳି ସହିତ।
ନ ତାକୁ ଫୋନ୍ କରିଥିଲି ଯେ ସିଏ କଇଲା କି ମୁଁ ଟିକେ ପରେ ଫୋନ୍ କରୁଛି କହିଲା।
ହଁ ହଁ ହଁ।
ଖଲ୍ୟାଣୀ ମାର୍କେଟ ଯିବା ଚାଲେ ବୋଲି କହିଲା ଏବେ ଯେ ମୁଁ କହିଲ୍ ମା ଆଉ ଟିକେ ଆଗରୁ କହିଥାନ୍ତୁ ନା। ନାଇଁ ଏବେ ତ ମୁଁ ଆଉ ସେ ଯୋଉ ମୋର ଗନ୍ଥା ବେଡସିଟ୍ ଏସବୁ ସବୁ ବୁତରେଇ ଦେଇଚି ଆଉ ଟିକେ ପରେ ଧୋଇବି।ଏବେ ଥ ନିଦ ଲାଗୁଚି ଆଉ ଟିକେ ଆଗରୁ କଇଥିଲେ ମୁଁ ସବୁ ଧୁଇ ନଥାନ୍ତି କଇଲି ଯେ। ସିଏ ହଉ କଇଲା।
ହଁ ହଁ।
ଆଗୁରୁ କଇଥିଲେ ମୁଁ ସେ ଅନୁସାରେ ସବୁ କରିଦେଇଥାନ୍ତି ନା ନାଇଁ। ଏବେ ଆଉ ପାଗ ଠିକ୍ ନାହିଁ ହେତିକେ ହେ ଗନ୍ତା ଫନ୍ତା ଧୋଇଲା ବେଳେ ପୁରା ହାଲିଆ ହେଇଯିବି ଆଉରି ଯିବି ଆଇବି ବଇଲା ବେଳେ ହାଲିଆ।
ହଁ ଲ ସତ କଥା ଆକା।
ଆଗୁରୁ କଇଥିଲେ ମୁଁ ଜଲଦି ଧୋଇ ଦେଇକି ଶୁଖେଇ ଦେଇଥାନ୍ତି କଣ।
ହଁ। ହଁ ପରା କଣ ପାଇଁ ମାର୍କେଟ ଯିବା କହୁଥିଲା ଲୋ କଣ କାମ ଅ
ତାରଅ ସିଏ ହଁ ସେ ପେଣ୍ଟ ଲା କିସପେଣ୍ଡିଟା ଆଣବି କହୁଥାଏ।
ଓ ହୋ ହଁ ପରା। ସିଏ କଅଁ ପାଇଲୋ କଥା ହଉନି କଣ ତାର ଅସୁବିଧା ହଉଚି କି ନା ନା ତା ଘର
କିଛି ନାଇଁ ତାକୁ ଏକା ଜଣା ସିଏ କାହିଁକି କି ହଉନି ଅଫଲାଇନ୍ କଲ୍ ରେ କଥା ହବ ସେଠି ନାଇଁ ଦିଦି ଗାଳି କରୁଚି ଏନ୍ତି ସେନ୍ତି କହୁଚି ଖାଲି।
ହୁଁ ହଉ ହେଲା। ମୁଁ ଅ ବିନି ମୁଁ ଏବେ ଏବେ କଲ୍ କରିପାରିବିନି ତୋତେ ଆଉ ଟିକେ ପରେ ମୁଁ ପଛେ ତୋତେ କଲ୍ କରିବେ।
ହଉ ଫାଷ୍ଟ ହଉ ଫାଷ୍ଟ ମତେ ଅଫଲାଇନ୍ କଲ୍ କରିବୁ।
ହଁ ମୋର ଏବେ ଟିକେ ଟାଇମ ନହିଁ ବ ସେ ଯିବି ନା କଣ ତ।
ହଉ ହଉ ତୁ ଅଫଲାଇନ କଲ କରିବୁ।
ହଉ ଠିକ୍ ଅଛି।
ହଉ ରଖିଲି ଟା ଟା।
ହଁ।